ସୁବୁନି।
ହାଲୋ।
ଶୁଭୁଛି ଶୁଭୁଛି ମତେ ତାପରେ ସେ
ହଁ ଶୁଭୁଚି। ହଁ ମତେ ବି ଶୁଭୁଛି।
ହୁଁ।
କଣ କରୁଚୁ? ଖାଇକି ଆସିଲି। ତୁ କଣ କରୁଚୁ?
ଇ ଭୋକ କଲା ୟିପି କରିକି ଖାଇଲି ଆଉ।
ଖାଲି ୟିପି ନା
ତୁ ସଞ୍ଜବେଳେ କଣ ଖାଇଥିଲୁ?
ମୁଁ ବରା ଖାଇଥିଲି।
ବରା ଇସ୍ ବଢ଼ିଆ ଆଉ।
ତୁ ୟିପିଟା ଆଳୁ ପକେଇ କରିଥିଲୁ ନା ସିମ୍ପଲ୍।
ମାନେ ସାଧା କରିଥିଲି। ବେଳେ ବେଳେ ଆଳୁ ପକାଏ, ଟମାଟର ଫମାଟର ପକାଏ, ବେଳେ ବେଳେ ସାଧା ଆଉ ମତେ ବେଶୀ ସାଧା ଭଲ ଲାଗେ ଆଉ।
ହ
ପିଆଜ ଆଉ ଯୋଉ ରସୁଣ, ଲଙ୍କା।
ଆଛା ।
ଆଉ ଟିକେ ଯୋଉ ପିଜ୍ଜା ସସ୍। ଏତିକି ବାସ୍ ତା ପ ପକେଇ ସାଧା ଟିକେ କରିିକି ଖାଇଦେଲି ଆଉ। ଗାଧୁଆ ବେଳେ କଣ ଖାଇଥିଲୁ?
ଗାଧୁଆଳେ ଖାଇଥିଲି, ଏ ପଖାଳ ଅଣ୍ଡା ଭୁଜିଆ, ଆମ୍ବ, ଆଉ ଭଜା। ତୁ କଣ ଖାଇଥିଲୁ?
ଆମ୍ବ ରେଗୁଲାର ରୁହେ, ଆଜି ଖାଇଛି ରୁଟି ଆଉ ଭଜା।
କାହିଁକି?
ହଁ ଆଉ ସିମେଇ, ଆଜି ଘରେ ଯୋଉ ବୋଉ ଓଷା କରେ ତ ସନ୍ତୋଷୀଙ୍କ ଓଷା ସେଇଥିପାଇଁ ଶୁକ୍ରବାର ଖାଉନି।
ହ
ଆଇଁଷ କି ଭାତ ମାତ। ତ ସିଏ ଖାଇଲା, ମୁଁ ବି ଖାଇଲି ତା ସହିତ, ରୁଟି ଭେଣ୍ଡି ଭଜା ହେଇଥିଲା ଆଉ ସିମେଇ ହେଇଥିଲା। ମୋର ଆଉ ଟିକେ ଖଟା ଆଣିକି ଖାଇଦେଲି ଆଉ, ପରଟା ହେଇଥିଲା।
ଏଁ, ଆଜି ବର୍ଷା ହଉଚି ନା ତମ ଆଡ଼େ?
ହଁ ପା ଜୋରରେ ହଉଛି ଏପଟେ, ତ କାଲି ପହରଦିନ ଦି ତିନି ଦିନ ହେଲା ହଉଛି।
ନା ଆମର ଖାଲି ଆଜି ହେଇଛି ସକାଳୁ ହୋଉଛି। ଗଲା ଚାରିଟା ବେଳେ ଛାଡିଲା।
ହୁଁ ଏବେ ହଉନି ଠିକ୍ କଥା, ଚାରିଟା ବେଳ ପର୍ଯ୍ୟନ୍ତ ହଉଥିଲା।
ହଁ ଏବେ ହଉନି।
ସେଥିପାଇଁ ତ ଖାଲି ଯାଉଛି ଆଉଛି କରେଣ୍ଟ୍।
ଓ ହଁ। ଆଉ ସେଠି କଉ ଋତୁ ଭଲ ଲାଗେ?
ମତେ ଶୀତ ଦିନ ଘୋଡ଼େଇ ପୁଡ଼େଇ ଶୋଇବ ।
ହଁ, ଏଇ ବର୍ଷା ଦିନ ତ ଚପର ଚପର । ଖରା ଦିନ ଗରମ ହବ, ଶୀତ ଦିନ ତ ଭଲ, ଏଇଟା ଉଠିବାକୁ କଷ୍ଟ ହୁଏ ।
ହଁ ହେଲେ ଭଲ । ହୁଁ, ଶୋଇବାଟା ମଜା
ବହୁତ ମଜାଦାର ।
କେତେବେଳେ ଉଠୁଚ ସକାଳୁ?
ମୁଁ ଉଠୁଚ଼ି, ଏବେ ଯୋଉ, ଯୋଉ ଛୁଟି ଅଛି ସାତଟାରେ ଉଠେ । ସେ ବି ବହୁତ କଷ୍ଟରେ ।
ହଁ ।
ତୁ କେତେବେଳେ ଉଠଚୁ?
ନଅଟା, ସାଢ଼େ ନଅଟା ।
ସେତିକି ଆଣ୍ଟି ଆଲାଉ କରୁଚ଼ନ୍ତି?
ଆ ଅ ହଁ ବେଳେବେଳେ ବିଗିଡେ ଆଉ ବେଳେବେଳେ ମତେ ନିଦ ମାଡ଼ୁଚି ମୁଁ କଁ କରିବି?
ହଁ, ସକାଳୁ ଟିକେ ନିଦ ଲାଗୁଛି । ଆଉ ତାପରେ ଆଉ ଏତେ ନୁଅ, ସକାଳ ଟା ନିଦ ଲାଗୁଚ଼ି ।
ହୁଁ । ନିଦଟା ଭାଙ୍ଗିଯାଏ ପାଞ୍ଚଟା, ଛଅଟା ଭାଙ୍ଗିବ ସାଢେ ଚାରଟାରେ । ହେଲେ ପୁଣି ସୋଇପଟେ ଆଉ ।
ହୁଁ। ଆଉ ଏମିତି ଦିନ ଟା ଯାଇଚ଼ି ।
ଆଜି ଯୋଉ ଆପ୍ଲାଏ କରୁଥିଲି ଆଜି ଟିସିଏ ସିଗ୍ନେ ଟା ତୁ କରିଚୁ?
ହେଲା?
ହଁ ହେଲା ତ ।
ଏବେ ଭୁବନେଶ୍ୱର୍ ଅଛି?
ହଁ ଭୁବନେଶ୍ଵର ଅଛି ଶୀଘ୍ର ଯଦି ପକେଇବୁ ପକ୍କା କାଇଁନା ନନେ କଟିଯିବ ଆ
ଏ ଉୁଁ ହଉନଥିଲା କାଲି । ସେତିପାଇଁ ।
ବାଲେଶ୍ଵର ଥିଲା ଆଉ ହେଲା ବରମ୍ ପୁର୍ ଥିଲା ଆଉ ରାଉରକେଲା ରାଉରକେଲା ତ ବହୁତ ଦୂର ହେଲା ମୁଁ ଏଇ ତିନିଟା ପକେ କେଇଲେ ଯାହା ହଉ ଆଜି ପକେଇଛି ନଲେ ମରିଥାନ୍ତି ପଡିକି ।
ପକେଇ ଦେବି ଆଜି ସାଙ୍ଗେ ସାଙ୍ଗେ ହେଇଗଲା ନା?
ହଁ ମୁଁ ମତ୍ ତେ କାଇଁ ଆପ୍ଲିକେସନ୍ ଯୋଉ ସବୁ ଦବାକୁ ସେଗୁଡା କିଛି ବି ଆସଲାନି ସିଧା ଆପ୍ଲାଏ ଫର୍ ଡ୍ରାଇଭ୍ ଆସିଲା ।
ଯେଏତୁ ଆମେ କରିଥିଲେ
ଫାଷ୍ଟ୍ ଥର ।
ହଁ ।
ମତେ ଲାଗୁଛି ସେଇଥିପାଇଁ ଅଲଗା ପିଲାଙ୍କର ବି ୟୁଟ୍ୟୁବ ରେ ଯାଇଁ କମେଣ୍ଟ ଦେଖିଲି ସବୁ ସମସ୍ତିଙ୍କର ସେୟା ଆସୁଚ଼ି ଯୋଉମାନେ ସବୁ ପକେଇଥିଲେ । ମୁଁ ଆତେ ଟେନସନ୍ ନେଲିନି ଯା ହବା କଥା ହବ । ମଧୁ ତ ସେ କହୁଥିଲା ପକେଇିବନି ବୋଲିକି ।
ହୁଁ ହୁଁ ତମେ ତା ପୂର୍ବ ଦିନ ସବୁ ପଳେଇଲ ଆଉ ।
ହଁ ସିଏ ପଳେଇବ କୁଆଡେ ବୋଲି କହୁଥିଲା ଢେଙ୍କାନାଳ ତା ମାଉସୀ ଘରକୁ ।
ହୁଁ ।
ସେଥିପାଇଁ ଆମେ ପଳେଇଲୁ ଆଉ ସେଥିପାଇଁ ମୁଁ ଆଉ ଏକୁଟିଆ ଯିବି ନା ସେ ଟିକେ ଗଲା ତା ସହିତ ଆଉ ହଁ ସେଥି ଶ୍ରାବଣୀକୁ ବି କହିଦେଲି । ପଳିଆ ସୋମ୍ୟା ବି ଆଉ ଏକୁଟିଆ ରହିବ ନା ।
ହୁଁ ଖାଲି ଶ୍ରୀ ଯାଇନି ଆଉ । ଆ ପ୍ରଗତି କାଇଁ ପ୍ରଗତି ସେଇଦିନ ଆସଥିଲା ।
ପ୍ରଗତି ଏ ସେଦିନ ଆସିଥିଲା। ତାର ବି ସେଥିରେ କଣ କାମ ଥିଲା ସେ ଯାଇନଥିଲା ତମ ସହିତ ଯାଇଥିଲା ସେଦିନ ନା! !
ଆମ ସହିତ ମାନେ ନୁହ ମାନେ ଆମେ ଦେଖିଲୁ ସେଠି ଆଉ। ମେହେକ୍ ସହିତ ବୋଧେ ଲେଟରେ ଆଇଲେ ସେ ବୋଧେ ଲେଟରେ ଆଇଲେ ଆମେ ଫଷ୍ଟୁ ଆସିଥିଲୁ ।
ହୁଁ ବସ ରେ ଯାଇଥିଲ ନା ଘରେ ଆଣିକି ଛାଡିଥିଲେ?
ନାଇଁ ଏଇଠୁ ଗୋଟେ ଜୁନିୟର ଟେ ଯାଉଥିଲା ଆମ ବି ସି ଏର ତ ସିଏ ଯାଉଥିଲା ତାପାଖକୁ ସବମିଟ କରିବାକୁ ତ ପ୍ରୋଜେକ୍ଟ ସବମିଟ କରିବାକୁ ସେଇଆକୁ ସେ ନେଇ ଏ ନେଇଗଲା ମତେ ନେଇକି କଲେଜ ରେ ଛାଡିଦେଲା ତାପରେ ମୁଁ ଆସିଲା ବେଳେ ବସ୍ ଅଛି ହୁଁ ଏବେ ତାଙ୍କର କଣ ଇଣ୍ଟରନସିପ ଗୋଟେ କରୁଥିଲେ ଗୋଟେ ୟୁନିଫାଇଡ କୋହୁଛୁ ଗୋଟେ ଇନଷ୍ଟିଚ୍ୟୁଟ ରୁ ତ ସେଇଟାର ନେଇକି ତାଙ୍କୁ ପ୍ରୋଜେକ୍ଟ ସବମିଟ୍ କରିବାର ଅଛି।
ଓହୋ । ହଁ ଲ ଯାହୋଉ।
ଭଲ ଆଗୁରୁ ବୋହୁତ ଆଗରୁ
ହୁଁ
ଆମର ତ ଲାଷ୍ଟ କୁ ସେ ପୁଣି କିଣା କିିଣି କରି ଇଏକରି
ସେକେଣ୍ଡ ସେମଷ୍ଟର ମେନେ ସେକେଣ୍ଡୟର ହବାଟା ଭଲ।
ହଁ ବହୁତ ଭଲ, ନାଇଁନାଁଇ ସେଟା ନୁହଁ, ତାପରେ ତ ହବ
ହଁ ମାନେ ଶିଖିଲେ ଆଉ, ମାନେ ଏତେ ଶୀଘ୍ର ହେଲେ ସେତେବେଳ ଲାଷ୍ଟ ଆମ କଣ ମୁଣ୍ଡରେ କିଛି ପସିଲାନି, ଲାଷ୍ଟ ପୁରା ବାଧ୍ୟ କିିଣିବାକୁ । ଏଠି କରିଥିଲେ ।
ହୁଁ । ଏଆ ପୁଣି ପନ୍ଦର ଦିନ ପରେ ଦେଖାହବ ।
ହୁଁ । କଉଠି ପକେଇଛୁ ଏମ୍ ସି ଏ?
ମୁଁ ଓଜେଇ ଦେଇନଥିଲି ।
ଦେଇନୁ!
ନାଁ ।
ମୁଁ ଦେଇଥିଲି ତ କରିବିନି ଛାଡ ।
ତୁ କଣ କରିବୁ?
ଅଛି ଏବେ ଘରେ ଦେଖିବା ଦି ତିନି ମାସ ଭିତରେ ପଳେଇବି ଭୁବନେଶ୍ଵର ଆଉ କୋରସ୍ ଫୋର୍ସ କଣ କରିବି ଆଉ
କୋଉ କୋର୍ସ କରିବୁ? ମାନେ ଏମିତି
ଦେଖିଆ ଏ ମ ର କି ସାଇବର ସକ୍ୟରିଟି ଦେଖିଆ ଯୋଉଟା ଇଜି ହେବ ତ ପରେ ବେସିକ ନଲେଜ ଆଗେ ଜାଣିଲେ ଯାଇ ଯୋଉଟା ଇଛା ହବ, ସେଇଟା ମତେ ଯୋଉଟା ହବ। ସେଇଟା ହିଁ କରିବି।
ହଁ । ଆଉ ରାତ ଆଉ ରାତି ଖାଇବେ ତମର କେତେବେଳେ?
ରାତି ଖାଇବା ଦଶଟା ପରେ ହବ ଆଉ, ଦଶଟା ବେଳକୁ।
ଓଂ ହୁଁ ଆମର ବାବା ଟିକେ ଲେଟ ରେ ଆସନ୍ତି, କେତେବେଳେ ଏଁ ମାନେ ଟ୍ରେନ କାମଥାଏ, କେତେବେଳେ ଦୋକାନ ରେ ଦେଇଥାନ୍ତି । ତ ଆମର କେତେବେଳେ ନଅଟାରେ ଖାଇଦଉ, କେତେବେଳେ ଆଠଟାରେ ଖାଇଦଉ, ସେମିତି କିଛି ନାହିଁ। ତିନ ଜଣ ବାପୁନୁ, ମୁଁ, ମା ଆଉ
ଆମ ଘରେ ବି ଏବେ ଆମେ ତିନି ଜଣ ଅଛୁ, ଭାଇ ଭଉଣୀ ତ ବାହାରେ--?
ହୁଁ।
ସେ ବାପା ଆସିଲେ, ସେ ଆସିବେ ଦିଟା ବେଳେ, ଖରା ବେଳେ, ସିଏ ଆସିଲେ ତ ଖାଇକି ଆଉ ଗୋଟେ ତମ ସରେ ଖାଇବା ଖାଇବି ଆଉ ଭୋକ କଲେ।
ହଁ।
ଗାଧୋଇ ବେଟ କରେ ତିନିଟା ଯାଏଁ ତାପରେ ଆଉ ଖାଇ ଦିଏ ଶୀଘ୍ର ଖାଇଲେ ଶୋଇ
ନାଇଁ ରାତିରେ ବି ଆମର ଖାଇବା ପିଇବା ତିନିଟା, ମାନେ ତିନିଟାରେ ଖାଇବା ପିଇବା ତିନିଟା ଦଶ ପନ୍ଦରରେ ସରିଯିବ। ନାଁ ମ, ଏବେ ଦିଟା, ସାଢେ ଦିଟା ରୁ ଲେଟ୍ ଆଉ ସମସ୍ତେ ତ ଗୋଟେ ରୁ ଖାଇକି ଶୋଇ ପଡନ୍ତି, ସମସ ସମସ୍ତଙ୍କ ଆଲଗା ଅଲଗା
ହଁ ମୋର ସେଇ ଦିଟା ତିନିଟା, ବାପା ଆସିଲେ ଦୋକାନ ରୁ
ହଉ ତ ଦେହ ଭଲ?
ହୁଁ, ଦେହ ଭଲ ଅଛି, ତୋର ଏବେ ଠିକ ଠାକ ତ?
ହଁ ଦେହ ଭଲ
ଥଣ୍ଡା ମଣ୍ଡା ମତେ ଧରିଥିଲା ଟିକେ ଥଣ୍ଡ
ହଁ, ହେଇଥିଲା ଥଣ୍ଡା ଜର ସେଟିି କେ ହବ।
ହୁଁ।
ଏବେ ତ ଠିକ୍ ଠାକ୍ ଅଛୁଁ ।ବର୍ଷା ତ ଏମତି ତ ବର୍ଷା ଦିନ ବର୍ଷା ହବ ଆଉଁ।
ହଁ।
ଆହୁରି କେତେ ବର୍ଷ ହବ ତତେ? ଆ
ଆଁ।
ମୁଁ କହିଲି, ଆହୁରି କେତେ ବର୍ଷ ହବ ହବ ଆଗକୁଁ ଆଉ?
ଚାରି ଦିନ ହିଁ ହଉଛି, ଆହୁରି ହବ। ହଁ, ମୁଁ କାଟିକ କରୁଛି।
ହଁ।